ହ୍ୟାଲୋ।
ହ ଆପଣଙ୍କ ଭୟସ ସୁବୁଛି?
ହଁ ଶୁଭୁଛି।
ସୁବୁଛି ଆଉ କଣ କରୁଛନ୍ତି ଆପଣ?
ଆମର ଗ୍ରାମର ଉଦ୍ୟାନରେ ଆମେ ବୁଲୁଛୁ।
ତମେ କଣ କରୁଛ ମୁଁ ଏବେ ଛାତ ଉପରେ ବୁଲୁଚି।
ଆଚ୍ଛା ଦେଖିକି ବୁଲନ୍ତୁ ସିଉଳି ପଡିଥା ଗଳିଗୋଳା ପଡିବେ।
ନାଇଁ ମ ଆମେ ପଡିବୁନି ଆମ ଛାତରେ ଶିଉଳି ପଡନି ପୁରା ସଫା ଛାତ ଅଛି।
ସେ କଣ ଖାଇଥିଲେ?
ମୁଁ ଏଇନା ଭାତ ମାଛ ଭଜା।
ଆଛା ଆଉ କଣ ଖାଇଛନ୍ତି?
ହଁ ସେତିକି ଆପଣ କଣ ଖାଇଥିଲେ?
ହୁଁ ଆମର ତ ଗରିବ ଘର ଖାଇଥିଲୁ ଭାତ ସୋୟାବିନ ତରକାରୀ ଆଉ ଶାଗ ଭଜା। ଆଉ ଭଜା ଆଉ।
ଭାତ ସୋୟବିନ୍ ତରକାରୀ ଶାଗ ଭଜା ଖାଏ ସିଏ କରିବ ଓହୋ।
ଆଉ ଉଁ ଆଉ କଣ କୁହ?
ଆପଣଙ୍କ ଉଦ୍ୟାନରେ କଣ କଣ ଅଛି?
ଆମ ଉଦ୍ୟାନରେ ବର୍ତ୍ତମାନ ଦୋଳି ଅଛି ଚାରୋଟି। ଆଉ କଣ ଆଉ ଗୋଟେ ସାଇଡ ଅଛି ଜିମ୍ ସେଣ୍ଟର। ଆଉ କଣ ଆଉ ଗୋଟେ ସାଇଟି ଅ ମାନେ ବସିବା ପାଇଁ ସବୁ ହେଇଛି ଚେୟାର ଫେୟାର। ସବୁ ସିମେଣ୍ଟ ର ସବୁ କାଠ ଡିଜାଇନର। ଆଉ ଗୋଟେ ସାଇଡ କଣ ସେମିତି ଫାଙ୍କା ଅଛି ଆଉ। ଆଉ ସ୍କୁଲ ସାମ୍ନାରେ ଅଛି ଆମର ସ୍କୁ ଇଷ୍କୁ ପ୍ରାୟ ଉଦ୍ୟାନ ସାମ୍ନାରେ ଅଛି ସ୍କୁଲ।
ହଁ ଆପଣ
ଦିଅନ୍ତା ବୋଧେ।
ନିହାତି। ଆଉ କଣ ଏଟ ରଜ ତ ଗଲା ରଜର କଣ କେମିତି କଣ ରଜ କେମିତି କଣ ପାଳନ କଲେ ଆପଣଙ୍କ ଗାଁରେ?
ହଁ ରଜରେ ରଜରେ ବହୁତ ମଜାମସ୍ତି କରାହେଲା। ଆମ ଗାଁ ରେ ମହୋତ୍ସବ ଚାଲିଥିଲା। ଆଉ ଦଶ ବାରଟା ଦୋଳି ପଡିଥିଲା। ଛୋଟ ଛୋଟ ପିଲାମାନେ ବିଭିନ୍ନ ଖେଳରେ ଯେମିତି ବାଟି ଚାମଚ ହଉ ବେଲୁନ ଫୁଙ୍କା ହଉ ଆଉ
ଆଚ୍ଛା।
କବାଡି ହଉ ବିଭିନ୍ନ ଖେଳ ରେ ସେମାନେ ଥିଲେ ସ୍ତ୍ରୀ ଲୋକ ମାନେ ବି ହୁଳ ହୁଳି ପୁଞ୍ଜି ଚିଆରରେ ସବୁରେ ଭାଗ ନେଇଥିଲେ ଆଉ ବଡ ଭାଇ ମାନେ ବି କବାଡି ଖେଳୁଥିଲେ ଯୋଉମାନେ ଖେଳରେ ସବୁ ଉତ୍ତୀର୍ଣ ହେଲେ ସେମାନଙ୍କୁ ବିଭିନ୍ନ ପ୍ରକାର ଅଁ ଉପହାର ଦିଆ ହେଲା।
ଆଛା ପୁରସ୍କାର ଦିଆ ହେଲା।
ହଁ ପୁରସ୍କାର ଦିଆଗଲା ଆଉ ବହୁତ ଜ ମଜା ମସ୍ତି ତା କଲୁ ଗୀତରେ ନା ଉଁ ଗୀତ ବଜେଇକି ନାଚିଲୁ। ବହୁତ ଜାଗାରେ ସାଙ୍ଗସାଥିମାନେ ସବୁ ବୁଲାବୁଲି କଲୁ ବାହାରେ ଥିବା ସାଙ୍ଗସାଥି ମାନଙ୍କ ସହିତ ଦେଖା ହେଲା। ଖୁସି ଲାଗିଲା।
ଉଁ ହୁଁ। ଆଉ ଆମର ବି।
ଆମର ରଜ କଅଁ ଆମର ଆମର ରଜ ନୁହଁ ଆମର ମାନେ ରଜ ମହୋତ୍ସବ ହଉଥିଲା ଆମ ଗାଁରେ।
ତାପରେ ଆମ ଗାଁ ରେ କଣ ଆମ ମାନେ ଏଠି ଗାଁ ରେ କଣ ଆମ ଗାଁ ହଉଚି ଚାରିଟା ଗାଁ ଗାଁ କୁ ନେଇ ଆମ ଗୋଟେ ଗ୍ରାମ ପଞ୍ଚାୟତ ହେଇଛି। ସେ ଗ୍ରାମ ପଞ୍ଚାୟତ ହଉଚି ଆମ ଗାଁ ସେଠି ମାନେ ରଜ ମହୋତ୍ସବ ଥିଲା ଆଉ ଏଇ ଯୋଉ ତିନୋଟି ଗାଁ ଆମ ମାନେ ଆମ ଏଠି ରଜ ମହୋତ୍ସବ ଟା ପ୍ରାୟ ତିନୋଟି ଗାଁ ପ ମିଶିକି ମାନେ ଆମ ପଟେ କରୁଥିଲେ ମାନେ ରଜ ପାଳନ। ଥିଲା ଆଉ ତାପରେ ର ତାପରେ ରଜ ଯଉ ରଜ ର ମାସେ ପୂର୍ବରୁ ଆମର ମାନେ ଗୋଟେ ବୈଠକ ହୁଏ। ବୈଠକରେ ସବୁ ମାନେ ସବୁ ଗାଁରେ ଯେତକ ସବୁ ଯୁବକ। ଲୋକ ମାନେ ଆଉ କିଛିତ ମାନେ ବ୍ୟକ୍ତିଗତ ଲୋକମାନେ ମିଶିକି ଗୋଟେ ଉପ ବୈଠକ ହୁଏ ସେଠି ମାନେ ଆମର ମୀ ମିଟିଙ୍ଗ ହୁଏ କି ରଜ କେମିତି କଣ ପାଳନ କରିବା? ଆଉ କେତେ କଣ ଦୋଳି ପଡିବ? ଆଉ
ହଁ ହଁ
ମାନେ ଆସିବେ ମେଳା ପାଇଁ କୋଉ ମାନଙ୍କୁ ଡକା ହବ। ଏମିତି ସବୁ ହୁଏ ଆଉ
ଓହୋ।
ତାପରେ ବି ଆସଟି ହଁ ଆମର ଏଠି ରଜ ମହୋତ୍ସବ ହୁଏ ନା ତାପରେ ଆମ ଯୋଉ ଦିନ ହୁଏ। ତାର କିଛି ଦିନ ପରେ, ଯିବୁ ଜଙ୍ଗଲକୁ ମାନେ କାଠ ପାଇଁ ଦୋଳି ପଡେ ନା।
ହଁ।
ଏତେ କାଠ ପାଇଁ ଯାଉ ଜଙ୍ଗଲକୁ ବହୁତ ସାରା ପିଲା ଏକାଠି ହେଇକି ଯାଉ ଆଉ କାଠ ଆଣୁ ତାପରେ ବି ସବୁ ମାନେ ବହୁତ ଭିନ୍ନ ଭିନ୍ନ ପ୍ରକାର ଦୋଳି ପଡେ ନା ସେଥିପାଇଁ ଆମେ ଆଣୁ ସବୁ ଦୋଳି ପାଇଁ। ଆଉ ତାପ ବଢେଇ ମାନେ ଆସନ୍ତି ତାକୁ ଡୋଳିିକି ତାଙ୍କ କାର୍ଯ୍ୟକ୍ରମ ତାଙ୍କୁ ତିନି ଚାର ତିନି ଚାରି ଦିନ ଲାଗିଯାଏ ତାଙ୍କ କାମ ସାରିବା ପାଇଁ। ତାପରେ ପରେ ଏମିତି ପଟା ଦୋଳି ପଡେ ରାମ ଦୋଳି ପଡେ।
ଆହାକୁ, ଆଉ କଣ ଶଗଡ଼ ଦୋଳି ନା ନାଇଁ ଏମତି ଶଗଡ ଖାଲି ଗୋଟେ ଡେକୋରେସନ ଏମତି କରାଯାଏ। ଶଗଡ଼ ଟା କଣ ହଁ ନିହାତି ଗାଁର ଯୁବକ ମାନେ ନିହାତି ସହଯୋଗ କରିବୁନା। ତାପରେ ସେତିକି ଦୋଳି ପଡିଶାରେ ତାପରେ ପୁଣି ମାନେ ଦିନମାନଙ୍କ ବି ଯୁଆଡେ ଯାହା ବୁଲାବୁଲି ପୁଣି ତିନିଟା ଚାରିଟା ହେଲା ମାନେ ସେ ମନ୍ ଆମ ଏଇଟା ଗୋଟେ ଶିବ ମନ୍ଦିର ପ୍ରାଙ୍ଗଣରେ ହୁଏ ସେ କାର୍ଯ୍ୟକ୍ରମଟା ରଜ ମହୋତ୍ସବଟା। ଆଉ ଦୋଳି ପଡେ ସାଇଟ ରେ ମେଳା ବି ହୁଏ।
ହ
ସବୁ ଏମିତି ହୁଏ ଛୋଟ ମୁ ଛୁଆ ମାନେ ଯୋଉ ଆସେ ଆଜିକାଲି ଯୋଉ ମେଳା ମାନେ ଯୋଉ ପଡୁଛି ଯୋଉ ବେଲୁନ ଭଳିଆ ଯୋଉ ଦୋଳି ସେ ଯୋଉ ସେଇ ଟାଇପ ର ବି ଦୋଳି ଆସେ। ସିଏ ଆମର ସବୁ ପଇସା ବାଲା ଦୋଳି ଥାନ୍ତି ସେ ଟିକେଟ ସେଲେ ହୁଏ ସେ ସେପଟ ଦୋଳି। ଏପଟ ଆମ ମାନେ ମନ୍ଦିର ଯେତେ ସବୁ ଗ୍ରାମ ଦୋଳି ଥାଏ ଚକ୍ର ଦୋଳି। ସେମିତି ସବୁ ଥାଏ ଆଉ କଣ
ହୁଁ
ଆଉ କଣ ସବୁ ପୁଣି ତିନିଟା ଚାରିଟା ବେଳକୁ ସବୁ ମାନେ ଛୋଟ ଛୁଆଙ୍କ ପାଇଁ ଆଉ ଆମ ସ୍ତ୍ରୀ ଲୋକଙ୍କ ପାଇଁ ସବୁ ମାନେ ଥାଏ ସବୁ ଖେଳକୁୁଦ ପାଇଁ ରଖାଯାଏ।
ଓ ହୋ। ଆ ପୁରସ୍କାର ବିତରଣ ଓହୋ ଆପଣ ପୋଡପିଠା ଖାଇଛନ୍ତି ନା ନାଇଁ? ବଲେ ଆପଣ ପୋଡପିଠା ଖାଇଛନ୍ତି ନା ନାଇ ହଁ।
ହଁ ଖାଇଛୁ। ଆଉ ରଜ ତ ଝିଅ ମାନଙ୍କ ପର୍ବ। ଆମେ ଖାଲି ପୁଅ ପିଲା ମାନେ ଯାହା ମାନେ ସହଯୋଗ ଖାଲି ଯେତିକି କରୁ।
ଆପଣ ଆ ଆପଣ ଆଉ ଦୋଳି ଖେଳନ୍ତିନି।
ନା ନା ଦୋଳି ଖେଳିଲେ ମୋ ମୁଣ୍ଡ ବୁଲାଏ।
ଓ ସେଇପାଇଁ ଉ ମ ରଜ ଟା ଝିଅ ମାନଙ୍କ
ହୁଁ ହଁ ହଁ ଆଉ କଣ? ଆଉ ରଜରେ କଣ କଣ କରନ୍ତି? ରଜ ଡ୍ରେସ କେତେ ହଳ କରନ୍ତି?
ଆପଣ ଯେମିତି କହିଲେ ରଜ ଟା ଝିଅ ମ ମାନଙ୍କ ପାଇଁ। ଝିଅ ମାନଙ୍କ ପାଇଁ ଯେହେତୁ ଯାହେଲେ ରଜ ଟା ପାଞ୍ଚ ଦିନ। ଆଟଲିଷ୍ଟ ତିନି ଚାରି ହଳ ଡ୍ରେସ ତ ହେଇଥିବ।
ଆଛା।
ତିନି ଚାରି ହଳ ପୋଷାକ ପିନ୍ଧୁ ଅଳତା ଲଗେଇଉ ଅଳତା ଲଗଉ ମେହେନ୍ଦୀ ଲଗଉ। ଆଉ ସଜବାଜ ହଉ। ତାପରେ ଅଳତା ମେହେନ୍ଦି ଲଗେଇବୁ ମାନେ ଚାରି ପାଞ୍ଚଟା ଫଟୋ ତ ଉଠା ହବ।
ହୁଁ।
କି ଫଟୋ ଉଠଉ ତାପରେ ପୋଡ ପିଠା ଖାଉ କଣ ରଜପାନ ଖାଉ।
ହୁଁ।
ସାଙ୍ଗ ସାାଥି ପାଇଁଙ୍କ ସହିତ ମିଶି ତାଙ୍କ ଘରକୁ ଯାଇକି ବି ପିଠା ପଣା ଖାଉ ଯେମିତି ସୁଜି କାକେରା ହଉ କି ବରା ହଉ। ଚକୁଳି ହଉ। ଆଉ ତରକାରୀ ହଉ ସବୁ ଖାଉ। ସାଙ୍ଗ ସାଥି ମାନେ ବି ମାନେ ମିଶିକି ପାଖର ଗାଁ ରେ ଥିବା ରଜ ଦୋଳି ମହତ୍ସକୁ ଯାଇ ବୁଲୁ। ଏମିତି ମଜାମସ୍ତି କରୁ ଆଉ।
ରଜ ତିନି ଦିନ ତାହେଲେ ବହୁତୁ ଧୁମଧାମରେ ସେଲିବ୍ରେସନ ହୁଏ ଆଉ।
ହଁ।
ଉ ହୁଁ। ରଜ ଟାଇମ ରେ ତ ବି ବହୁତ ମାନେ ବର୍ଷା ବି ହୁଏ ଉପର ଓଳି ଟାଇମ ରେ ବହୁତ ବର୍ଷା ହୁଏ ବି।
ହୁଁ।
ମାନେ ଯୋଉ ଟାଇମରେ ଠିକ ମାନେ ଆମର ଥିବ କ୍ରୀଡ଼ା ସବୁ ପ୍ରତିଯୋଗିତା। ସେଇ ଟାଇମରେ ହିଁ ବର୍ଷା ଟା ହୁଏ।
ସେଥିପାଇଁ ମାନେ ଉପର ଓଳି କିଛିଟା ପ୍ରୋଗ୍ରାମ ବି ବାତିଲ କରାଯାଏ। କିଛିଟା ପ୍ରତିଯୋଗିତା ବି ଆମର ବାତିଲ କରାଯାଏ। ଆଉ ପୁଣି ତୃତୀୟ ଦିନ ବି ଆମ ଗାଁରେ ମାନେ କଣ ନାଚ ଗୀତ ବି ହୁଏ। ସବୁ ଗାଁ ର ଛୋଟ ଛୋଟ କୁନି କୁନି ଛୁଆ ମାନେ। ଉଁ ନାଚ ଗୀତ କରନ୍ତି।
ଯଉ।
ଆଚ୍ଛା। ଆଉ କଣ କୁହ? ଆଉ ଘରେ ଆପଣ କିଏ କିଏ ଅଛନ୍ତି?
ଅଛନ୍ତି। ଉଁ ଆଉ ବାପା, ମା, ଦି ଭାଇ। ଦିଟା ଭଉଣୀ ଆ ଆଉ ମୁଁ ଆଉ।
ଉଁ ଆଚ୍ଛା ତାହେଲେ ବଡ ପରିବାର ତମର।
ହଁ ବହୁତ ବଡ ପରି
ଉଁ ହୁଁ ଆମର ଛୋଟ ପରି ଆମ ଛୋଟ ପରିବାର ସୁଖୀ ପରିବାର।
ଅ ହଁ।
ମୋର ମୁଁ ଅଛି ମୋ ବାପା ଅଛନ୍ତି ବୋଉ ଅଛନ୍ତି। ଆ ଦୁଇ ଜଣ ଦିଦି ଥିଲେ ଯେ ସେ ବାହା ହେଇ ମାନେ ବିବାହ କରିସାରିଲେଣି। ଆଉ ମୁଁ ଏକା ଅଛି ଆଉ।
ଅ ହଁ ଆପଣ କେବେ ବାହା ହେବେ?
ମୁଁ ବାହା ହବା କଣ ଝିଅ ଖୋଜା ଚାଲିଛି ଆଉ। ହୁଁ ଆଉ କଣ କେମିତି ଆପଣ ଆଡ଼େ ଏଇନା କେମିତି କଣ ପାଗ କେମିତି କଣ ଅଛି?
ହଁ ବର୍ଷା ହଉଥିଲା ତ ନଥିଲା ଏବେ। ବର୍ଷା ଟିକେ ଛାଡିଛି ପୁଣି ବର୍ଷା ହବ ବୋଧେ ଲାଗିଲାଣିି।
ହୁଁ ହୁଁ।
ପାଗ ବୋଧେ ବଦଳୁଛି
ଆମ ଆଡେ ତ ଲଗାତାର ଦୁଇ ଦିନ ହେଲା ଝରି ହେଇକି ଆଜି ସ ସକାଳୁ କିଛିଟା ଛାଡିଥିଲା ପୁଣି ଏବେଠୁ ବି ବର୍ଷା ହେଲାଣି। ତାପରେ ବିଦ୍ୟୁତ ତ ଯୋଉଁ ମାନେ ଘଟଘଟା କରୁଛି।
କରେଣ୍ଟ ନାହିଁ କି ନେଟୱାର ବି ମୋବାଇଲ ର ବି ଆସୁନି। ଆଉ କଣ ପୁରା ମାନେ ବୁମ। ପୁରା ଗାଁ ଟା ପୁରା ମାନେ ଯେମିତିକି ଆମର କୋରାପୁଟୁ ଏରିଆ ହେଇଯାଇଛି। ସେଇ ଟାଇପର ଆମକୁ ବି ଲାଗୁଛି। ନେଟୱାର୍କ ନାଇଁ କିଛି ନାଇଁ କରେଣ୍ଟ ନାଇଁ। ପୁରା ହଇରାଣ ହଉଛୁ ଆଉ।
ହଁ ଆମେ ବି ସେମ ହଇରାଣ ହଉଚୁ ବର୍ଷା ଯୋଗୁ ବର୍ଷା ଯୋଗୁ ମାନେ। ଋତୁ ଚେଞ୍ଜ ହୁ ମାନେ ଋତୁ ପରିବର୍ତ୍ତନ ହଉଛି ନା ସେଥିପାଇଁ ଦେହ ବି ଖରାପ ହଉଛି। ଇଆଡୁ ଲାଇନ ବି ରହୁନି ସେଥିପାଇଁ ବହୁତ ଅସୁବିଧା ହଉଛି।
ନିହାତି ନିହାତି।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ମୋର ସବୁ ଭଲ ଅଛନ୍ତି। ଆପଣଙ୍କ ଘରେ ସବୁ ଭଲ ଅଛନ୍ତି।
ସମସ୍ତେ ଟିକେ ଦେହ ଖରାପ ଜଣ ଜଣଙ୍କର ରହୁଛି ଆଉ।
ଆଚ୍ଛା ପାଗ ପରିବର୍ତ୍ତନ ହଉଛି ନା ଟିକେ
ହଁ।
ମୌସୁମୀ ବାୟୁ ଭଲ ବଦଳଛି ନା ସେଥିପାଇଁ ତା ଦେହ ଖରାପ ରହୁଛି ଆଉ।
ହୁଁ।
ଆଉ କଣ କହୁ ଆପଣଙ୍କ ସବୁ ଭଲ।
ହଁ ଭଲ।
ଆଚ୍ଛା।
ଆପଣ ଏବେ କଣ ପଢୁଛନ୍ତି?
ଓହୋ ଆଉ କଣ କୁହନ୍ତୁ ମୁଁ ଟିକେ ରହୁଛି। ହଁ ଆପଣ କାଟନ୍ତୁ ଆଉ। ହ। ହୁଁ।